ହ୍ୟାଲୋ
ହଁ କଣ କରୁଛନ୍ତି??
ହ୍ୟାଲୋ
ହ୍ୟାଲୋ
ଶୁଭା ଯାଉଛି ନା ନାହିଁ ଲେଟରେ ରିପ୍ଲାଏ ଦଉଚ
ନାଇଁ ନାଇଁ ଶୁଣା ଯାଉଛି।
ଅନଲାଇନ ଥାଇ ହେଲେ କଣ ରିପ୍ଲାଏ ଦଉନ?
ଏ ମୁଁ ସେ ଆର ଫ କଣ ହେଇଛି କହିଲ ମୁଁ ରଖିାଇଥିଲି ମାନେ ନେଟ୍ ଅନ୍ କରିକି ସେଟା ଥୋଇ ଦେଇଥିଲି ଫୋନରେ କଥା ହଉଥିଲି ମୁଁ ଦେଖିନି।
ଓ ହୋ
ହ ମାନେ ଦିଟା ଫୋନ ନା ଫୋନଟାର କଥା ଏଇ ଛାତ ଉପରକୁ ଆସିଥିଲି ଦେଖୁଥିଲି ଖରା ଦେଇଛି କି ନାଇଁ।
ହୁଁ ହୁଁ ମୋର ହେଲେ ସେମ ଆଗ ମୁଁଲେ ଦିଇଟା ଭଲ କଥା ଅଛି। ମୋର ଯୋଉଟା ଅଜିନାଲ ଫୋନ ଟା ସେଟାରେ କଣ ଶୁଭୁନି କଥା ହେଲେ ମୁଁ ଯାହା କହିବି ସେଇଟା ଅନ୍ୟ ତୁମକୁ ଶୁି ଅସି ନା ତମେ ଯେଉଁଟା କହୁଛ ସେଇଟା ମୋେ ଶୁହଁଥିାଇ ମୁଁ ହେଲେ ଗୋଟେ ଗ ଅଲଗା ଫୋନ୍ ରେ କଥା ହଉଚି।
ତମ ଘର ଯୋଉ ବ୍ରହ୍ମପୁର ମାନେ ବ୍ରହ୍ମପୁର କି ସେଇ ଆଖପାଖରେ କୋଉଠି କି?
ବ୍ରହ୍ମପୁଠୁ ପ୍ରାୟ ଦୂର ହବ ଟିକେ।
ହଁ ହଁ ତମକୁ କଥାଠୁ ଜଣା ପଡୁଛି। ପିଲେ ତମ କଥାରୁ ଜଣା ପଡୁଛି।
ଆମର ବ୍ରହ୍ମପୁର ପିଲାର କଥା ଜଣା ପଡୁନି ପୁରା।
ହଁ ହଁ ସେଇ ଏଥିପାଇଁ ପଚାରିଲ କି ତମେ ବ୍ରହ୍ମପୁରରେ ଯେମିତି କଥାନ୍ତିନି କି ସେମିତି ଶୁଣ ଯାଉଛି।
ହୁଁ ସେ ୟୁଟ୍ୟୁବରେ ଦେଖ ଦେ ବରହମପୁର ଭାଇନା ହେଲି।
ହଁ ହଁ ହଁ।
ହ୍ୟାଲୋ ସେମ୍ ସେମ୍ ସେ ସେ ଷ୍ଟାଇଲ ଲାଗଥିବ ଆ
ହଁ ମୁଁ କହିଲି ଆଉ ଖାଇସାଇଲେଣି।
ନାଇଁ ଖାଇନି ଗାଧେଇ ଆସିଚ୍। ଦେ ମୁଁ ନାଇଁ ଖାଇନି ଏବେ ଗଲେ ଖାଇବି ଗଧୋଇ ପାଧେଇ ହେଇ ଗଲେ ଖାଇବି। ଏବେ ଗାଧେଇ ଆସିଲେ ମୁଁ। ଆମ ଗାଁ ପାଖରେ ଗାଁ ଆମ ଗାଁ ପାଖରେ ତ ଡ୍ୟାମ୍ ଅଛି ହୁଁ
ହ ଡ୍ଯାମ ପାଣି ଯୋଉ କୁହନ୍ତି ନା ବହୁତ ଥଣ୍ଡା ଥାଏ। ଡ୍ୟାମ ଆମ ଏପଟେ ଅଛି କି କୋଉଠି ମୁଁ ଦେଖିବି
ସେପଟ ତ ନ ତମର କଟକ ନା ଭୁବନେଶ୍ୱର କହିଲେ ଯେ।
ନାଇଁ ଯାଜପୁର।
ଆ ପଡ଼ ନା ହଁ ତମେ ଟିଉସନ୍ କରୁଚ ପରା।
ହଁ ଟ୍ୟୁସନ ମୁଁ ସନ୍ଧ୍ୟା ବେଳେ କରୁଚି। ସକାଳେ ନାଇଁ ସକାଳେ କରୁଥିଲି ନା ସକାଳେ ନାଇଁ ସକାଳୁ କରୁଥିଲ କିନ୍ତୁ ବନ୍ଦ କରିଦେଲି ବେ ମୋର ଟିକେ କାମ ଯଉ ବ୍ୟାୟାମ କରେ ତ ସେଇ ସମୟରେ ସେମାନେ ଆସିଲେ
ହୁଁ।
ତାଙ୍କୁ ପଢେଇବାରୁ ନିଜ ଦେହ ଟିକେ ଧ୍ୟାନ ଦେବା କଥା। ଆଉ ଯେହେତୁ ଶିଶୁ ମନ୍ଦିର ପିଲା ଗୁଡା ତ ତାଙ୍କର ସକାଳୁଆ ସ୍କୁଲ ରହୁଚି।
ହୁଁ ତାଙ୍କର ସକାଳୁ ହିଁ।
ତ ସକାଳୁ ସ୍କୁଲ ହଁ ସକାଳୁ ଶରିଲା ତ ତ
ଆ ମୁଁ ତ ଏପଟେ
ହଁ ବସ୍ କଡ ହେଇଛି
ହଁ ଡ୍ୟାମ୍ କେବେ ଦେଖିଛନ୍ତି ନା ନାଇଁ।
ମୁ ଫୋନରେ ଦେଖିଛି ସତରେ କେବେ ଡ୍ୟାମ ଦେଖିନି। ଆମ ଏପଟେ ତ ନାହିଁ ମାନେ ନଈବି ନଦୀ ବି ନଦୀ ବି ଦେଖିବାକୁ ହେଲେ ଆମକୁ ଯାହାବି ହେଲେ ଆ। କୋଡିଏ କିଲୋମିଟର ନଈଟା
ଯାଜପୁରରେ ନଦୀ ଅଛି ପୁରା ଦି ତିନି ଟା।
ସେ ଦି ତିନଟା ଅଛି ଆମ ଘର ପାଖରେ ଯିବା ନା ଯା ଯାଜପୁରରେ ନଦୀ ଅଛି କିନ୍ତୁ ଆମ ଯୋଉ ଆମ ପାଖ ଏରିଆ ପାଖରେ ନା
ହୁଁ।
ଣ ପ୍ରାଣି ଅଛି ଯାଜପୁରରେ
ଆଉ କଣ ଲଳିତଗିରି ଉଦୟଗିରି ଖଣ୍ଡଗିରି କଣ ତିନିଟା ଜାଗାରୁ କଣ ଗୋଟେ ଅଛି ପରା। ଲଳିତଗିରି ହଁ ରତ୍ନଗିରି ନା ଆମ ତିନିଟା କଣ ଗୋଟେ ଗିରି ଅଛି।
ହଁ। ଯାଜପୁରରେ ଖେତିକି ନୁହେଁ ଆହୁରି ବି ଗୋଟେ ଅଛି ମହା ବିିନାୟକ ପୀଠ ଅଛି ମା ବିରଜାଙ୍କ ପୀଠ ପୀଠ ଅଛି ତା ସଇତ କୁସୁମା ଉଦ୍ୟାନ। ମା ବିରଜା ଆମ ପ୍ରସିଦ୍ଧ ଜିଲ୍ଲାର ପ୍ରସିଦ୍ଧ। ଆମ ଦେବୀ ଯୋଉଟା କି ଅ ନାଭି ଗୟା ବି କୁହାଯାଏ। ସ୍ଥାନ ତାକୁ ନାଭିଗୟା କୁହାଯାଏ। ନାଭି ପଡିଥିଲା ଯଜପୁରରେ। ଯୋଉ ସ୍ଥାନରେ ପଡିଥିଲା ସେ କୁହାଯାଏ ବୀରଜା କ୍ଷେତ୍ର କୁହାଯାଏ
ହଁ। ମାଛ ଉଡ଼ା ମରିକି ପଡ଼ିଚି। ଛାଡ଼ିବ ହଁ ଛାଡ଼ିବେ।
ଗାଧଇ ଆସିଥିଲି ଯେ ଏଠି ଡ୍ୟାମରେ ଗୋଟେ ମାଛ ଗୋଟେ ମରିକି ପଡିଛି ବଡ ମାଛଟି।
ଆଚ୍ଛା ବୋହୁତ ଜୋରସେ
ହୁଁ।
ମାନେ ସେଇ ସମୟରେ ସବୁ ମନା କରାଯାଉଥି